ଆଜ୍ଞା କଣ କରୁଛନ୍ତି।
ମୁଁ ବିଶ୍ରାମ କରୁଚି ଖାଇସାରିଲିଣି।
ଆଜ୍ଞା। ଆଉ ଆପଣଙ୍କ ପଟେ ଆଜି ପାଣିପାଗ କେମିତି ଅଛି। ଏବେ ତ ଜାଣିଥିବେ ବର୍ଷା ଦିନ ଟା।
ହୁଁ। ହୁଁ ଏବେ ବର୍ଷା ହଉଛି ଆପଣଙ୍କ ଆଡେ ମାନେ ମୁଁ ଫୁଲବାଣୀରେ କଥା କହୁଛି।
ଆଜ୍ଞା ଆଜ୍ଞା।
ହୁଁ।
ଏପଟେ ତ ମାନେ ମେଘୁଆ ପାଗ ଦେଇଚି ବର୍ଷା ହଉନି।
କୋଉ ଜିଲ୍ଲା ପଟେ କଣ ଏଟା?
ଭୁବନେଶ୍ୱର।
ଆଚ୍ଛା ଭୁବନେଶ୍ୱର ରା ହୁଁ ହୁଁ।
ଫୁଲବାଣୀ ରେ ବର୍ଷା ହଉଛି, ଲଗାତାର ତିନି ଦିନ ହେଲାଣି ବର୍ଷା ହଉଛି ଟିକେ ଥଣ୍ଡା।
ହେଇଛି ଗରମ ମାନେ, ଖରା ବେଶୀ ହଉନି, ବାକି ଏମିତି ଗୁଳୁ ଗୁଳିୁ ବେଳେ ବେଳେ, ଟିକେ ଟିକେ ହଉଛି। କିନ୍ତୁ ଏତେ ବେଶୀ ଗରମ ନାଇଁ ଥଣ୍ଡା ପାଗ ହେଇଗଲାଣି ବର୍ଷା, ବର୍ଷା ତିନି ଦିନ ହେଲାଣି ହଉଛି ତ ହୁଁ।
ଆପଣଙ୍କ ପାଇଁ ମୋର ଗୋଟେ ପ୍ରଶ୍ନ ଥିଲା, ଆପଣଙ୍କର ଯଦି କିଛି ଅସୁବିଧା ନ ଥାଏ ତ ମୁଁ ସେ ପ୍ରଶ୍ନ ଟା କରିପାରିବି?
ପ୍ରଶ୍ନ ପଚାରିଲା ପରେ ଜଣା ପଡିବ, ଅସୁବିଧା ପ୍ରଶ୍ନ ପଚାରିଲା ପରେ ଜାଣିବି, କଣ ପଚାରୁଛ କୁହନ୍ତୁ କୁହନ୍ତୁ ପ୍ରଶ୍ନ ପଚାର?
ନାଇଁ ନାଇଁ ଆପଣଙ୍କର ଯେମିତିକି, ମହାଭାରତ ହଉ କି ରାମାୟଣ ହଉ। ଆପଣ କୋଉଟାକୁ ପସନ୍ଦ କରନ୍ତି?
ଦିଟାକୁ ପସନ୍ଦ କରେ।
କେମିତି? ଆଚ୍ଛା ଆପଣ ହଉ ଠିକ ଅଛି, ଆପଣ ଏଇ କଥା କୁହନ୍ତୁ, ହଁ ସେଇ ଜିନିଷ ତ ଠୀକ୍ କଥା। ଆପଣ ଯାହା କହୁଛନ୍ତି ଅଲଗା ଅଲଗା ଘଟଣା। ହେଲେ ରାମାୟଣରୁ ଆପଣଙ୍କୁ, କଣ ଶିଖିବାକୁ ମିଳିଛି ଆଉ ମହାଭାରତରୁ, କଣ ଶିଖିବା ପାଇଁ ମିଳିଛି?
ରାମାୟଣ ଗୋଟେ ଅଲଗା ଜିନିଷ, ରାମାୟଣ ରୁ ଯାହା ଯଦି କହିବି ଗୋଟେ ଟପିକ୍ କଥାବାର୍ତ୍ତା କଲେ। ବୋଧେ ସେଇଥିରେ ହିଁ ଆମର ପାଞ୍ଚ ଦଶଟା କଲ୍ ହେଇଯିବ।
ନାଇଁ ନାଇଁ ସିଏ ଛାଡନ୍ତୁ ହେଲେ ଗୋଟେ ଗୋଟାଏ ଶବ ମାନେ ଗୋ ଟାଏ ଲାଇନ ରେ ବି ଆମେ କହିପାରିବା ଯେ, ଆମେ ରାମାୟଣ ରୁ କଣ ଶିଖିଛେ।
ହୁଁ ଯଦି ବ୍ୟକ୍ତି ଚରିତ୍ର ଗଠନ। କରିବାକୁ ଚାହୁଁଛ, କିମ୍ବା ଯଦି ମଣିଷ ତିଆରି କରିବାକୁ ଚାହୁଁଛ ତାହେଲେ ରାମାୟଣ ର ଶିକ୍ଷା ମିଳେ ଯେ ଗୋଟେ ମଣିଷ କେମିତି ହେବା ଦରକାର। କାରଣ ଭଗବାନ ରାମଚନ୍ଦ୍ର ପୁରୁଷୋତ୍ତମ ଥିଲେ, ଆଉ ତାଙ୍କ ଜୀବନରେ ସେ ଅନେକ ଉଦାହରଣ ସେ କରିକି ଯାଇଛନ୍ତି। ଯୋଉଥିରେ କି ଜଣେ ବ୍ୟକ୍ତି କେମିତି ହେବା କଥା, ତା ବିଷୟରେ ବର୍ଣ୍ଣନା କରେ, ତ ମତେ ଲାଗେ କି ଯଦି ବ୍ୟକ୍ତି ବଢିବା ଅଛି ସେତେବେଳେ ରାମାୟଣ ଆଉ ଯଦି ପରିବାର ଗଢିବାର ଅଛି ତାହାଲେ ମହାଭାରତ ପଢ଼ିବା ଦରକାର୍ ଅଛି।
ଆଜ୍ଞା ଆଜ୍ଞା। ଦେଖନ୍ତୁ ମୋ ହିସା ହିସାବ ରେ ଯଦି ଆପଣ ମତେ କହିବେ, ତ ମୁଁ ବି ଗୋଟାଏ ଲାଇନ ରେ ହିଁ କହିବି, କାହିଁକି ଏମିତି ତ ରାମାୟଣ ମହାଭାରତକୁ ଆମେ ଗୋଟେ ଲାଇନରେ କି ଗୋଟେ କଲ ରେ ତ କହିପାରିବାନି। କିନ୍ତୁ ରାମାୟଣକୁ ଦେଖନ୍ତୁ ଆପଣ ଯେମିତି କହିଲେ ପୁରୁଷୋତ୍ତମ ରାମ ତ ସେଇ ହିସାବରେ, ଦେଖିବାକୁ ଗଲେ ରାମାୟଣ ଆମକୁ ଆଦର୍ଶ ଜୀବନ ଶିଖେଇଛନ୍ତି। ଆଦର୍ଶରେ ବଞ୍ଚିବା। ଆଉ ମହାଭାରତ ଆମକୁ କଣ ଦେଖନ୍ତୁ ଧର୍ମର ଧର୍ମକୁ ଆପଣେଇବା ଧର୍ମ ଆଉ ନ୍ୟାୟ ସହ ଚାଲିବା। ଆଉ କର୍ତ୍ତବ୍ୟ, କର୍ତ୍ତବ୍ୟ ରୁ ମହତ୍ତ୍ଵ ବି ବୁଝେଇଛି ମହାଭାରତ। ହଁ ଯଦି ମୋ ଯ, ମତେ ଯଦି ପଚାରିବେ ତ ମତେ ସେଇ ଜିନିଷ ଟା ଲାଗିଛି, ଯେତେବେଳେ ମୁଁ ରାମାୟଣ ଦେଖି ରାମାୟଣ ଯୋଉ ରାମଙ୍କର, ଯୋଉ ଆଦର୍ଶପଣ ସେଇ ଜିନିଶ ସେଟା ଭଲ ଲାଗେ, ଆଉ ମହାଭାରତକୁ ଆସିକି ଯୋଉ ତାଙ୍କର ଯୋଉ ସେଇ କର୍ତ୍ତବ୍ୟ, ଯୋଉ ନିଆ ବାଟରେ ଚାଲିବା। ଏହି ଜିନିଷ
କଥା। ହୁଁ ତ ରାମାୟଣ ତ ଅନେକ ଗୁଡେ ଟେ କଥା ଅଛି ରାମାୟଣରେ ତ ବହୁତ କଥା ଅଛି ଯୋଉଟା କି ଆମେ କହିପାରିବା କି ଲବ କୋଶଙ୍କର ଜୀବ ଜୀବନରୁ ଶିକ୍ଷା ମିଳେ ମିଳେ ବାଲ୍ଲିକିଙ୍କର ଜୀବନରେ ଶିକ୍ଷା ମିଳେ। ସେଇଭଳିଆ ହନୁମାନଙ୍କର ଜୀବନ ମାନଙ୍କର ଜୀବନ ଗୋଟେ ପ୍ରକ ମାନେ ଜୀବନ ଯଦି ଭଗବାନ ଆ ଶ୍ରୀମଦ୍ ଭଗବତ ଗୀ ଗୀତାରେ ଅର୍ଜୁନ ପଚାରିଲେ ଯେତେବେଳେ ଆପଣ ତ ଶ୍ରୀମତ୍ ଭଗବତ ଗୀତା ମତେ ଶୁଣେଇଲେ ଆପଣ କହନ୍ତୁ ଯେ ଆପଣଙ୍କୁ କିଏ ଆପଣଙ୍କୁ କିଏ ସବୁ ସେଥିରୁ ଭଲ ଲାଗେ ସେତେବେଳେ କହିଛନ୍ତି ଭଗବାନ ଶ୍ରୀକୃଷ୍ଣତେବେଳେ ଅର୍ଜୁନଙ୍କୁ କହିଛନ୍ତି। ଭକ୍ ଭକ୍ତାନାଂ ହନୁମାନ ପ୍ରିୟହା ବୋଲି ସେ କହିଛନ୍ତି। ତ ମାନେ ଭକ୍ତ ଭକ୍ତ ଭକ୍ତ ଭକ୍ତ ଭକ୍ତମାନାନଙ୍କ ଭିତରେ ହନୁମାନ ଶ୍ରେଷ୍ଠ ବୋଲି ମହାଭାରତରେ କୁହା ହୋଇଛି ହନୁମାନ ଯେ ରାମାୟଣର ଜଣେ କ୍ୟାରେକ୍ଟର ବା ରାମାୟଣର ଜଣେ ପାତ୍ର। ତାଙ୍କ ହନୁମାନ କାରଣ ଅର୍ଜୁନଙ୍କ ରଥ ଉପରେ ହନୁମାନ ବସିଥିଲେ। ତେଣୁ ଭକ୍ତ ମାନଙ୍କ ଭିତରେ ହନୁମାନ ଯଦି କାହାକୁ ଭଗବାନଙ୍କ ଉପରେ ବିଶ୍ଵାସ କରିବାର ଯଦି ପ୍ରକୃତ ଯଦି କାହାଠୁ ଉଦାହରଣ ଶିଖିବାକୁ ଚାହେଁ ତାହେଲେ ହନୁମାନଙ୍କ ଜୀବନରେ ଆମେ ଶିଖିପାରିବା ଏଇଟା କହୁଛନ୍ତି। ତ ସେଇଭଳିଆ ଅନେକ ଗୁଡିଏ ଘଟଣା ଅଛି। କିଛି ଯେମିତି କିି ରାମାୟଣରେ ଆପଣ ଚାହିଁଲେ ସେ ଯୋଉ କେଉଟ ଥିଲା ତାର ଜୀବନର ଶି ଦେଖିପାରିବା ସେଇଭଳିଆ ସବରୀ ମାତା ଯିଏ ଥିଲେ ଯାହାର ଫଳ ଏଠା ଫଳ ଦେଇଥିଲେ ରାମଙ୍କୁ ରାମଚନ୍ଦ୍ର ଖାଇଥିଲେ ସେଠାରୁ ମଧ୍ୟ ଜୀବନରେ ଆମେ ଶିକ୍ଷା କରିପାରିବା। ଶିକ୍ଷା ନେଇପାରିବା ସେଇଭଳିଆ ଭରତଙ୍କର ଜୀବନରେ ଶିକ୍ଷା ନେଇପାରିବା ଲକ୍ଷ୍ମଣଙ୍କ ଜୀବନରେ ଶିକ୍ଷା ଏମିତି କିି ଅ ରାମ ଲକ୍ଷ୍ମଣ ଭରତ ଶତ୍ରୁଘୁ୍ନ ଚାରି ଭାଇ ଥିଲେ ତାଙ୍କର ଜଣେ ଭଉଣୀ ବି ଥିଲେ ତାଙ୍କ ଭଉଣୀ ଭଉଣୀ ଜୀବନ ର ଆମେ ଶିକ୍ଷା ନେଇପାରିବା ବହୁତ ଲୋକ ତ ଜାଣିଛନ୍ତି ସେମାନେ ଚାରି ଭାଇ ବୋଲି। ତାଙ୍କର ଭଉଣୀଙ୍କ ବିଷୟରେ ମଧ୍ୟ ବହୁତ ଲୋକ ଜାଣି ନାହାନ୍ତି। ତମେ ଜାଣିଛ ତାଙ୍କ ଭଉଣୀଙ୍କ ବିଷୟରେ ରାମାୟଣ?
ହଁ ଆପଣ ତ ଏଇ କଥା ଠିକ କହିଲେ କାହିଁକି ସେଇ ଜାଗାରେ ଯେମିତି କହିଲେ କି କାହା କାରେକ୍ଟର କଣ ଥିଲା ଆଉ ସମସ୍ତଙ୍କର ଜୀବନକୁ ନେଇକି ମାନେ ଜୀବନ ବଞ୍ଚିବାର ଗୋଟେ ମାର୍ଗ ଦର୍ଶକ ବି ଆମକୁ ସେ ଜାଗାରୁ ମିଳିଯାଏ। ପ୍ରତି ଜିନିଷରେ କିଛି ନା କିଛି ଶିଖିବାକୁ ଥାଏ ଯୋଉଟା କି ଆମ ଜୀବନ ପାଇଁ ବି ମାନେ ମାର୍ଗଦର୍ଶକ ହେଇଯାଏ।
ଠିକ କଥା ତ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଚାରି ଭଉଣୀଙ୍କର ଜଣେ ଭଉଣୀ ଥିଲେ ତାଙ୍କର ନାଁ ଜାଣିଛ କହିପାରିବ ତାଙ୍କ ବିଷୟରେ?
କାହାର କହିଲେ?
ରାମଚନ୍ଦ୍ରଙ୍କର ଭଉଣୀଙ୍କ ବିଷୟରେ।
ରାମଙ୍କର ଭଉଣୀ କହୁଛନ୍ତି।
ହଁ।
ରାମଚନ୍ଦ୍ରଙ୍କର ଭଉଣୀ ମୁଁ ଏଇଟା ଠିକ ସେ ଜାଣିନି।
ରାମାୟଣରେ ବହୁତ ଲୋକ ରାମାୟଣ ପଢନ୍ତି ସେଥିପାଇଁ ସବୁ ଜିନିଷ ଟାକୁ
ଆଜ୍ଞା ମୁଁ ନାଇଁ ମୁଁ ଏଇ ଜିନିଷ ଠିକ ଅଛି ମୁଁ ମୋ ରାମାୟଣ ଏ ସବୁ କେବେ ପଢିନି।
ତ ରାମ ରାମଙ୍କର ରାମ ଭଗବାନ ଯୋଉ ଦଶରଥ ରଥ ଥିଲେ ଦଶରଥଙ୍କର ଦଶରଥଙ୍କର ତିନି ଜଣ ରାଣୀ ଥିଲେ। କୈକେଇ, ସୁମିତ୍ରା, ଆଉ କୌଶଲ୍ୟା ତ ସବୁଥୁରୁ ବଡ ରାଣୀ କୌଶଲ୍ୟା ତାପରେ କୈକେୟୀ ତାପରେ ସୁମିତ୍ରା ତ ଏ ସବୁ ତିନି ଜଣ ଙ୍କର ପ୍ରଥମେ ଗୋଟେ କଣ ହେଇଥିଲା ଗୋଟେ ଝିଅ ହେଇଥିଲା କୌଶଲ୍ୟାଙ୍କର। ସେ ଝିଅର ନାଁ ଥିଲା ସାନ୍ତା ତ ସାନ୍ତା ଦଶରଥ ସା ସାନ୍ତା ହୋଉଛି ଗୋଟ। ଏ ଝିଅ ଦଶରଥଙ୍କର ବଡ଼ ଝିଅ। ତ ଯେତେବେଳେ ସେ ଝିଅ ଜନ୍ମ ହେଇଥିଲା ସେ ବହୁତ ପ୍ରବଳ ପରାକ୍ରମୀ ଥିଲା। ଆଉ ସେତେବେଳେ କିନ୍ତୁ କଣ ହଉଥିଲା ତ କିଏ ଗୋଟେ ରାଜବଂଶର ପୁଅ ଗୋଟେ ରାଜା ହବ ବୋଲି ନିୟମିତ ଥିଲା ତ ସାନ୍ତା ସବୁ ଜିନିଷ ଚେଷ୍ଟା କରିକି ଦଶରଥଙ୍କୁ ନିଜେ ରାଜ୍ୟ ଶାସନ କରିପାରିବେ ବୋଲି ଦେଖି ଥିଲେ କିନ୍ତୁ ତଥାପି ବି ସାନ୍ତାଙ୍କୁ ଲୋକମାନେ ଗ୍ରହଣ
କିନ୍ତୁ ଦେଖନ୍ତୁ ଆପଣ ଏଇ ଜିନିଷ କହିଲେ ଠିକ ଅଛି କିନ୍ତୁ ବଲ୍ମିକ ଙ୍କର ଯୋଉଁ ରାମାୟୀଣଣଥିଲା। ସେଠି ତ ତାଙ୍କର ଭଉଣୀଙ୍କର କୌଣସି ଅଂଶ ନାହିଁ।
ଅଛି ବା ମୁଁ ମୁଁ କହୁଛି ଶୁଣିଦି ତାପରେ ଆମେ ଖୋଜା ଖୋଜି କରିପାରିବା। ତ ତାପରେ ସାନ୍ତାଙ୍କର ସାନ୍ତା ତାପରେ କଣ କରିଛନ୍ତି କାହାକୁ ବାହା ହେବେ ତ ସେ ସାନ୍ତାଙ୍କର ବାହାଘର ତାଙ୍କୁ ପୁତ୍ର ଦରକାର ପୁତ୍ରେଷ୍ଟି ଯଜ୍ଞ କରିବ କିଏ?
ଯୋଉ ଋଷି ପୁତ୍ର୍ରୀଷ୍ଟି ଯଜ୍ଞ କରିପାରିବେ ସେଇଭଳିଆ ଜଣେ ହିଁ ଋଷି ସାରା ପୃଥିବୀ ପୃଷ୍ଠରେ ଥିଲେ ଯିଏ ପୁତ୍ରୀଷ୍ଟି ଯଜ୍ଞ କରିପାରିବେ କିନ୍ତୁପୂତ୍ର କିନ୍ତୁ ପୁତ୍ରେଷ୍ଟି ଯଜ୍ଞ କରିବା ପାଇଁ ତାଙ୍କୁ ବୁଝେଇବ କିଏ? ସେଥିପାଇଁ ସାନ୍ତା କଣ କଲେ ସେ ଋଷିଙ୍କୁ ବାହା ବାହାଘରେ ଯାଇକି ସେ ଋଷିଙ୍କୁ ବାହା ହେଲେ ଆଉ ବାହା ହେଇକି କହିଲେ ଯେ ଅ ମୁଁ ତପନ ଙ୍କ ସାଙ୍ଗେ ରହିବି ତ ସେତେବେଳେ ସେ କହିଲେ ତୁମେ ଯଦି ମୋ ସାଙ୍ଗେ ରହିବ ମୁଁ ତମ ତମେ ତମ ବାପ ଘରକୁ କେବେ ଯିବନି କଣ କିଛି କରିବନି ଏଇ କଥା ଯେତେବେଳେ କହିଲେ ତ ତାଙ୍କ ଋଷ୍ୟ ଶୃଙ୍ଗ ଋଷି। ତ ସି ତାପରେ କିଲେ ଋଷ୍ୟ ଶୃଙ୍ଗହିଲ ଠିକ୍ ଅଛି ମୁଁ ତମର ଗୋଟଏ ଇଛା ପୂରଣ କରିପାରିବି ଆଉ ଅଧିକ ଇଚ୍ଛା ପୂରଣ କଣ କରିବନି ତାପରେ ସେ ଋଷି ହଶୃଙ୍ଗ ଙ୍କୁ କହିଲେ ଯେ ଆପଣ ପୁତ୍ରୀସି ଟି ଯଜ୍ଞ କରନ୍ତୁ ଅଯୋଧ୍ୟାରେ ଆଉ ସେ ଗୋଟେ ଯଜ୍ଞ କଲା ପରେ ମୁଁ ଆପଣ ଆ ଯାହା କହେ ସବୁ ମାନିବି। ତାପରେ ସେ ଆସିକିରି ଯେତେବେଳେ ତାଙ୍କ ସ୍ଵାମୀଙ୍କୁ ସେ ଅ ମାନେ ବୁଝେଇକି କିଏ ଦଶରଥଙ୍କର କନ୍ୟା ନିଜ ବଡ ଝିଅ। ତାଙ୍କୁ ଆସିକି ବୁଝେଇବା ବୁଝେଇବା ପରେ ଯାଇକି ସେ ଆସିକି ପୁତ୍ରେଷ୍ଟି ଯଜ୍ଞ କଲେ ଆଉ ପୁତ୍ରେଷ୍ଟି ଯଜ୍ଞ କରିବା ପରେ ସାନ୍ତା କେବେବି ଆଉ ଯ ଏହାକୁ ଫେରି ନାହାନ୍ତି ଆଉ। ତାଙ୍କର ବର୍ଣ୍ଣନା ବିଶେଷ ଭାବରେ ରାମାୟଣର ସବୁ ଅଞ୍ଚଳରେ ଦେଗଖାାଯାନି କେବଳ ପ୍ରଥମ ଭାଗ ରାମଙ୍କର ଜନ୍ମ ହେବ ସମୟର କାହାଣୀରେ ସାନ୍ତାଙ୍କର ବର୍ଣ୍ଣନା କରାଯାଇଛି ତେଣୁ ରାମ ଲକ୍ଷ୍ମଣ ଭରତ ଶତ୍ରୁଘୁନୁଙ୍କର ଜଣେ ଭଉଣୀ ଥିଲେ ତାଙ୍କ ନାଁ ହେଲା ସାନ୍ତା ଯାହାର ପ୍ରୟାସରେ ଋଷ୍ୟ ଶୃଙ୍ଗର ଋଷି ଆସିକରି ପୁତିଷ୍ଟି ଯଜ୍ଞ କରିଥିବାରୁ ସେ ଯୋଉଁ ଚରୁ ବଣ୍ଟା ହେଲା ସେଥିରୁ ପୁଣି ରାମ ଭରତ ଲକ୍ଷ୍ମଣ ଆଉ ଶତ୍ରୁଘ୍ନ ଚାରି ଭାଇ ଜନ୍ମ ହେଲେ। ଏଇଟା ହଉଛି ସାନ୍ତ ଏ ଏଇ ଏଇଟି ଏଇଟା ହୋଉଛି ଏଇଟା ହୋଉଛି ସାନ୍ତାଙ୍କର ବଳି ଏଇଟାର କାହାଣୀ।
ବହୁତ ସୁନ୍ଦର କଥା ଗୁଡେ ବର୍ଣ୍ଣନା କଲେ ଯୋଉ ଜିନିଷ କି ମୁଁ ଜାଣି ହିଁ ନଥିଲି ଯେ ତାଙ୍କର ଭଉଣୀ ଅଛନ୍ତି କହିକି
ହା ଆମେ ଯଦି ଚାହିଁବା ଇ ୟୁଟ୍ୟୁବୁ ଏବଂ ଗୁଗୁଲ ରେ ଏବଂ ବିଭିନ୍ନ ଜା ଜାଗାରେ କିମ୍ବା ସୋସି ଆମର ଯଉଏ ଏ ଏଆଇରେ ଆକୁ ସର୍ଚ୍ଚ କରିକି ଦେଖ ଦେଖିପାରିବେ ଯେ ଏ ଏଇଟାର ବର୍ଣ୍ଣନା କୋଉଁ କୋଉଁ ରାମାୟଣରେ ଅଛି ବୋଲି କାରଣ ରାମାୟଣକୁ ଆମ ଭାରତ। ଗତ ବର୍ଷରେ ବିଭିନ୍ନ ଭାଷାରେ ବିଭିନ୍ନ ଜାଗାରେ ଲେଖା ହେଇଛି। ତେଣୁ ହୁଏତ ହେଇଥାଇପାରେ କୋଉଁ ଥିରେ ଲେଖା ହେଇଥିବ କିନ୍ତୁ? ସାଧାରଣତଃ ଏଇ ଅ କହୁଏ ମାନେ ପ୍ରଚାର ପ୍ରସାର କରାଯାଇନି ବୋଲି ସେଥିପାଇଁ ବିଶେଷ ଗୁଟେ ବହୁତ ଗୁଟେ ପାତ୍ର ଅଛି ରାମାୟଣରେ ଯୋଉଟା କି ଆମେ ମାନେ ସାଧାରଣତଃ ଟିଭିରେ ସିରିଏଲ
ହ୍ୟାଲୋ, ହ୍ୟାଲୋ,
ହଁ ତାରଣୁ ମତେ ଲାଗୁଛି କି ତମେ ହଁ ମୁଁ ଯା ଯେହେତୁ ତମର ଇଣ୍ଟରେଷ୍ଟ ଅଛି ରାମାୟଣ ଓ ମହାଭାରତକୁ ଜାଣିବାରେ ମତେ ଲାଗୁଛି କି ଏ ନୂତନ ବିଷୟଟା ଯୋଉ ଜାଣିଲ ତାକୁ ଖୋଜାଖୋଜି କରିକି ତମେ ଆହୁରି
ନିଶ୍ଚୟ ଆପଣ ଏତେ ସୁନ୍ଦର ବର୍ଣ୍ଣନା କରିଛନ୍ତି ମୋର ବି ଜାଣିବା ପାଇଁ ବହୁତ ଇଚ୍ଛା ଅଛି । ମୁଁ ନିଶ୍ଚୟ ଦେଖିବି ।
ଓହ ଠିକ ଅଛି ତାହେଲେ ଆଉ ଥରେ କେତେବେ ସୁଯୋଗ ମିଳିଲେ କ
ଆଜ୍ଞା ଆଜ୍ଞା ନିଶ୍ଚୟ ଆପଣଙ୍କ ସହିତ କଥା ହେଇି ମତେ ବହୁତ ଭଲ ଲାଗ ନୂଆ ବି କିଛି ନୂଆ ଶିଖିବାକୁ ମିଳିଲା ଧନ୍ୟବାଦ ।
ଧନ୍ୟବାଦ ଧନ୍ୟବାଦ ।